ଅଁ ନମସ୍କାର। କ କରଛ?
ତ, ଦାଦା କେମତି ଅଛ?
ଭଲ ଅଛି।
ହଁ, ଆ ମୁଁ ତ ଦାଦା ଡାକିଲି ତମେ ହସିଲନି କଣ ଭଉଣୀ
ହଁ, ତମେ କେମିତି ଅଛ?
ମୁଁ ଭଲ ଅଛି, ଦୁଃଖେ ସୁଖୀ ଚାଲିଛି ଘରେ ଆଉ କଣ?
ଆଉ କଣ ଖାଇଥିଲ?
ମୁଁ ଏବେ ଖାଉଥିଲି ରୁଟି ସନ୍ତୁଳା, କଦଳୀ, ତାପୂର୍ବୁରୁ ଫୁଣି ଖାଇଲି ଚୁଡା ଭଜା, ତାପୂର୍ବୁରୁ ମାଣ୍ଡିଆ ପିଇଥିଲି, ତାପୂର୍ବୁରୁ ଚା ପିଇଥିଲି, ସଖାଳୁ ମୋର ଏତିକି ସରିଲାଣି। ଆଉ ତମର?
ନା ମ, ମୁଁ ସକାଳୁ ଉଠିକି ଟିକେ ମନ୍ଦିର ଗଲି, ଗାଧେଇ ପାଧେଇକି ମନ୍ଦିରରୁ ଆସିକି, ଆଳୁ ପରଟା ଟିକେ ଖାଇଲି, ଖାଇକି
ଆ ବଢିଆ ଆଉ। ବଢିଆ ଖାଇବା ଖାଇଛ ଆଉ ଆଳୁ ପରଟା କ ମୋତେ ଆଳୁ ପରଟା କିଏ ବନେଇଲା କେମିତି କରଲ ସେଇଟା?
ଆଳୁଟାକୁ ଫାଷ୍ଟ ଟିକେ, ବେଶୀ ଭଲ ହବ କୋଉଟା କହିଲ? ଆଳୁ ଏୟା ପିଆଜ ଫିଆଜ ପକେଇ ଟିକେ, ଯଦି କଷିଦବ ନହେଲେ ସିଝେଇ କଲେ ବି ଭଲ ହବ ଟମାଟୋ ଫମାଟୋ ଦେଇକି କଷିଦବି ଆହୁରି ଭଲ ହବ ସେଇ କରିସାରିଲା ପରେ ଅଟା ଗୁଳା ଯୋଉ- କରିଥିବା ତାକୁ ଯେମିତି ଆମର କା - କାରରା ପିଠା କରନ୍ତି ସେଇଭଳିଆ କରିକି ତା ଦେହରେ ପୁର- ତାଇ ପୁରା ପୁର ଭଳିଆ କସିଦେବ କୋଉଟା କହିଲ ସେ ଯୋଉ ମସଲା ଟାକୁ ଯୋଉ ବନେଇଥିବା ମସଲା ବନେଇ- ବେଲିଦବା। ହେଲା ଆଉ ତାକୁ ଟିକେ ଘିଅ ମାରିକି ନହେଲେ ତେଲ ମାରି ବେଶୀ ଟିକେ ଘିଅ ମାରି କଲେ ଭଲ ଲାଗେ।
ଭଲ ଆଉ ତମେ ଘରେ କରୁଛ ନା ତମେ ନିଜେ କରୁଛ?
ନାଇଁ ମୁଁ କରିନଥିଲି ମ ସେ ଦିଦି ବନେଇଥିଲେ।
ତମର ଭଉଣୀ ଅଛନ୍ତି?
ନା ସିଏ ଆମ ଭାଉଜ ହେବେ ମୁଁ ତାଙ୍କୁ ଦିଦି ଡାକେ।
ଆଚ୍ଛା ଆଚ୍ଛା ଆଚ୍ଛା ତମ ଭାଉଜ ଆସିଛନ୍ତି କି?
ହଁ ଅ ଆମ ଭାଉଜ ଅଛନ୍ତି ଆସିଛନ୍ତି ଏବେ ତାଙ୍କ ଛୁଟି ଟି ଅଛି।
ଆଉ।
ଆଉ ଆଉ ଖରାଅଳୁ କଣ ତମର ରୋଷେଇ?
ଆମର ମତେ କଣ ଖାଲି ନିିଦ ଲାଗୁଚି ଖରା ବେଳକୁ ଆମର ଆଜି ମାଛ ହେଇଚି। ଚି ମାଛ ଭଜା ମାଚ ମାଛ ତରକାରୀ ଭାତ ଚିଙ୍ଗୁ କଣ ଚିଙ୍ଗୁଡି ଛେଚା। ଏସବୁ ଆଉ।
ଆ ଭଲ ଆଉ ତମର ଆଜି ରଜ କରିଦେଲ ଆଉ।
ହଁ ଆଉ ରଜ ତ ଅଛି ଆହୁରି ଅଳ୍ପ ଦିନ ଆଉ କଣ ତମର ରଜ ତମର ତ କଣ ଘରକୁ ଏବେ ଲୋକ ଲୋକ ପ୍ରବଳ ଆସିବେଣିି ତାହେଲେ ହଁ ନା?
ହଁ ପା ଆସିଲେଣି ଆମର ସେଇ ବା ରଜ ପାଇଁ ଆଜି ସବୁ ଚାଲିଚି କାମ ଅ ନଡିଆ କୋରାହବ ନଡିଆ ସବୁ ଛଡା ହେଇକି ରଖା ହେଇଚି ନଡିଆ କୋରାହବ କଦଳୀ ପତ୍ର କାଟିକି ଆଣିବି ଯିବି ଆଣିଲେ ସିନା ସେଥିରେ ନଡିଆ ଛ କୋରେଇବି। ଆଉ ପୁରା ଭଜା ହେଇକି ରଖ ହବ ବିରି ଚାଉଳ ଚୁନା କରାହଉଚ ଚି ଆଉ।
ଆମର ବି ସେଇ ନଢ଼ିଆ କୋରା ଚାଲିଥିଲା ଏବେ। ନଡ଼ିଆ କୋରା ଚାଲିଥିଲା ବିରି ଯୋଉ ବନାନ୍ତିନି ପିଠା ପାଇଁ ସବୁ
ହଁ।
ଆଉ।
ଆଉ କଣ କୁହ? ଆଉ କଣ କୁହ?
ସେପଟ ହଁ ସେଇତ ବ କଥା ହଉଚି ତମେ କଲ କଲ ଯାହା ହଉ ଟିକେ ଭଲ ଲାଗିଲା ମତେ ବହୁତ ବୋରିଙ୍ଗ ଲାଗୁଚି ଘରେ କଣ କରିବି କହିଲ?
କିଛି ନାହିଁ ପାଠ ତମେ ଏବେ ଖରା ଛୁଟି ପରେ ପାଠ ପଢୁନା ବୋଧେ ସେଇ ସେଥିପାଇଁ ତମକୁ ଚିଡିଚିଡି ଲାଗୁଛି ଆଉ। ଆଉ ଆସୁନା ଆମ ଘର ଆଡେ କାଲି ନହେଲେ ପଳେଇ ଆସ ବୁଲିକି ଯିବ।
ତମ ଘର ଆଡେ ଯିବି? ତମ ଘର ଆଡ଼କୁ ଯିବାକୁ ହେଲେ
ଆରେ ଶୁଣ ତମେ ପଳେଇଆସ ଆଉ ବୁଲିକି ଯ ତମକୁ ଭଲ ଲାଗିବ ବୁଝିଲ ନା କେମିତି ଯିବ କଣ ତମେ ନହେଲେ- କୁହ ମୁଁ ନହେଲେ ଯିବି ଯାଇକି ନହେଲେ ତମକୁ ନେଇ ଆସି
ହଁ ତମେ ଯଦି- ପାରୁଛ ଆସିବ ନେଇକି ଯିବ ତମେ ଆସିବ କେମିତି?
ମୁଁ ମୋର ଯିବି ଆମର ଗାଡି ଅଛି ନହଲେ-
ମମି ତ ଗଡି ଶିଖିନା ତମ ଆଛା- ଆଚ୍ଛା
ଆଉ ଜାମୁ କୋଳି ଖାଇଲଣି ନା-
ନା ଜାମୁ-
ହଁ ଘରେ ସବୁ ଭଲ ଅଛନ୍ତି। ଜାମୁକୋଳି ଶୁଣ, ଆ ଉମ୍ ଯଦି ଆଜି ନହେଲେ ମୁଁ ଜାମୁକୋଳି ଆଣେ, ତମୁକୁ କାଲି ନେଇକି ଦେବି ଆଉ।
ହଁ, ଜାମୁକୋଳି ମୁଁ ଖାଇବି।
ହଉ।
ହୁଁ। ଆଉ ସବୁ
ଆଉ ସବୁ ଭଲ। ଏଇ ଗରମ ହଉଚି ଖାଲି ଲାଇନ୍ ଯାଉଛି ଆଉଛି, ବିନ୍ ବିଞ୍ଚଣା ଧରି ବିଞ୍ଚି ହଉଛୁ, ଆଉ କଣ?
ପଡ଼ିଗଲା, ଆମ ସ୍କୁ ସ୍କୁଲ ସମୟର କଥା। ଆମେ ଯୋଉ ଆମ୍ବ ଚୋରି କର୍ କମଳା, ଲେମ୍ବୁ ଚୋରି, ପିଜୁଳି ଚୋରି, ଯୋଉ ସବୁ ହଉଥିଲା ଏଇ ଶାମ୍ପୁ ବୁଦ୍ ତୋଟାରେ ଯୋଉ ଆମେ ଯାଇକି ଛପୁଥିଲେ ପଛ
ସେ ଯୋଉ ହଁ, ସେ ଯୋଉ ଆମ୍ବ, କୁହନା କୁହନା।
ଛୋଟ ଛୋଟ ବାଉଣ୍ଡ୍ରିଗୁଡାକ ଥିଲା, ବାଉଣ୍ଡ୍ରି ଉପରେ ଚଢିକି, ଗେଟ୍ ଉପରେ ଚଢିକି, ପଳଉ ସାଙ୍ଗେ ସାଙ୍ଗେ ତା ପଛପଟ ବାରିକୁ। ହଁ, କି? ଆଉ ତାଙ୍କର ସେ ଯୋଉ ମଉସା ଥିଲେ ସେ ମଉସା ଜଣକ ତ ଖାଲି ଗୋଡେ ଗୋଡେ ବାଡି
ସିଏ ଯୋଉ ମଜା ଥିଲା ବହୁତ ମଜା ଥିଲା ଆଉ ଯୋଉ ବାଦାମ ସେ ବାଦାମ ଅଁ ବାଦାମ ଋତୁରେ ଯୋଉ ବାଦାମଛ ଫଡେଇ ସିଏ ଆଣିକି ବିଲରୁ ଯୋଉ ଖାଉଁ, ସେ ଯୋଉ କଞ୍ଚା ବାଦାମ ବଢିଆ ଲାଗେ। ଗଛ ଓପାଡି
ପଡିବୁ ବିଲରୁ ଆଉ। ଆଉ ସେ ସମୟ କାଇଁ କାଲି ଯାଇଥିଲି ଆମ ସ୍କୁଲ ଆଡେ ହେଲା କି ଯାଇଥିଲି ବୁଲିକି ଜଷ୍ଟ ଆସିଲି ସେ ସ୍କୁଲରେ ସେ ବାଉଣ୍ଡରୀ ଗୁଡା ଏତେ ବଡ ବଡ କରିଦେଇଚନ୍ତି ଯେ ଆଉ ଛୁଆ ତ ଆଉ ଯାଇପାରୁନଥିବେ ବାଉଣ୍ଡରୀରେ କିଛି। ଆମେ ଯେ ମଜ ମଜା କରିବା କଥା ମଜା କରିକି ଆସେ ସ ସତ କଥା।
ଭଲ ଆମେ ତ ଆମେ ବି ବହୁତ ମଜା କରିଚୁ ଯେ। ଆମେ ବହୁତ ସ ସାରା ମଜା କରୁଚୁ।
ମୁଁ ତ ମନେ ପଡି ଯାଏ ଗଲା କାଲିଠୁ ସବୁ ଦେଖିକି ଆ ସାଇଡ ଗୋଟେ ବଡ ଆମ୍ବ ଗଛଟେ ଥିଲା ଛୋଟ ଛୋଟ ଆମ୍ବ ତାଙ୍କର ହୁଏ ଭଲ ଗଛ ହେଲା ଗୋଟେ ପିଜୁଳି ଗଛ ଆମ୍ବ ଗଛ ମାନେ ବିଶ୍ୱାସ କର ବୋ ବହୁତ ବଡ଼ ଆମ୍ବ
ହଁ ହଁ ମନେ ପଇଲା ସ୍କୁଲ ପଛ କଡକୁ ଗୋଟେ ଆମ୍ବ ଗଛ ଯୋଉ ଥିଲେ ନା?
ହଁ ହଁ ସେଇଠି।
ଛାତ ଉପରେ ଚଢିକି ଆମେ ତଳୁ
ହଁ ସ୍କୁଲ ଛାତ ଉପରେ ସନ୍ଧ୍ୟା ଟାଇମ ପଳେଇବୁ ସନ୍ଧ୍ୟା କଣ ଖେଳ ଛୁଟି ପରେ ଦୋ ଛାତ ଉପରୁକୁ ଚଢିକି ପଳେଇବୁ ତ ତାଙ୍କୁ ସେପଟେ ଗୋଡଉ ଥାନ୍ତୁ କିନ୍ତୁ ଆମେ ତ ଛାତ ଉପରେ ତ ଆମ ବାକୁ ତ ଆସ ସି ପାରିବେନି ତଳେ ଛିଡାହେଇକି ତାଙ୍କର ଚିଲୋଉ ଥିଲେ ଆମେ ଆଉ ପରା ମ୍ ମ୍ବ ତୋଳୁଥିବା। ଏ ସମୟ ଆଉ କାଇଁ। ସେ ଆଉ ଆସିବନି ସମୟ ସତ କଥା।
ସିଏ ଆମ ବାଡିରେ ଯୋଉ ବାଉଁଶ ବୁଦାଗୁୁରା ମେଞ୍ଚେ ଅଛି ବାଉଁଶ ଗଛ ସେଠି ଯୋଉ ଯାଇଁକି ବୁଲୁ ଅଁ କଣି ଭାଙ୍ଗୁ ସେଠି ଯୋଉ ଖଜୁରୀ କୋଳି ଗ ଗଛ ଗୋଟେ ଅଛି ସେଠି ଚଢିକି ଯୋଉ ପାରୁଚ ମ ହଁ ଖଜୁର କଳି ଗଛ ଖାଇଛ ନା ଖଜୁରୀ?
ହଁ ମୁଁ ତ ଖାଇଚି ଚାରି ପାଞ୍ଚ ବର୍ଷ ତଳେ ମୋର ଆଉ ମନେ ପୁଡୁନି।
ନା ପା କୁଅନା କୂଅନା ଆମେ ମଝିରେ ଯାଇଥିଲୁ କିଛି ପିଲା ଆଣିବା ପାଇଁ ଉଁ। ସେଡି ନେଇକି ଗଲୁ ଆ କୁରୀ ନେଇକି ଗଲୁ କୁଅନା କୁଅନା ହାତ ପାଇଲାନି ସେଡି ନେଇକି ବି କିଛି ଲାଭ ହେଲାନି ବଣରେ ପଡିଲା କେତେ ଆଉ ହାତ ଫାତ କାଟିଲେ ଆମେ ପଳେଇ ଆଲୁ ଆଉ ଖଜୁ ଖାଇମୁଁ ବୋଲ କଣ ଏତେ ପରିଶ୍ରମ କରିବୁ ନା କଣ।
ହଁ କିନ୍ତୁ ବଢିଆ ଲାଗେ ସେ ଯୋଉ କଜୁ ହଁ ଖଜୁରୀ କୋଳି ଗୁଡା କିନ୍ତୁ ତୋଳି ଆଣି ଖାଇବା ବଢିଆ ଲାଗେ।
ହଁ ପାଚି ବି ବୋ ବହୁତ ବଢିଆ ପାଚି ଥିଲା ଯେ ସେଡା ତଳେ ପଡିଗଲା କୁଅନା କୁଅନା ପଳିଆଇଲୁ
ହୁଁ ହଁ ଆଉ ଭଉଣୀ ଆମର ଏଥର ର ଜରେ ହଉଛି ଶୁଣ। ପିଠା ମଣ୍ଡା ପିଠା ଆ ଆରିସା ପିଠା ପୋଡ ପିଠା ଲାଗି
ତମକୁ କୋଉ ପିଠା ଟା ଭଲ ଲାଗେ କି ବେଶି?
ମତେ କାକରା ପିଠା ଆଉ ମଣ୍ଡା ପିଠା।
ମଣ୍ଡାପିଠା ମାନେ ଛେନା ପୁର ଭଲ ଲାଗେ ନା ନଢିଆ ପୁର।
କଣ। ଆଉ ତମକୁ। ହ୍ୟାଲୋ ଭଉଣୀ ତମ ମତ୍ ଏଥିରେ ସବୁ ଛେନା ପୁର।
ମତେ ବି ସେଇ ମତେ ବେଶି ଭଲ ଲାଗେ କଉଟା କହିଲ ଚକୁଳି ପିଠା ଭଲ ଲାଗେ। ଆଉ ମଣ୍ଡା ପିଠା ଭଲ ଲାଗେ। ଛେନା ପୁର ଟା ଭଲଲାଗେ। ଆ ଛେନା ଘାଗେରା। ମଟର ତରକାରୀ ଆଉ ଇ ଇଟିଲି କୁ ମତେ ଇଟିଲି ବି ଭଲ ଲାଗେ। ଏଇ ପିଠା ବେଶି ଆଉ ପୋଡ ପିଠା ବି ଭଲ ଲାଗେ। ପୋଡ ପିଠା ଯଦି ନଢିଆ ଫଢିଆ ଦେଇକି ତମେ ପୋଡିଥିବ। ଟିକେ ମିଠା ମିଠା ବି କରିଥିବ ବି ହେତେ ଏଇ ବେ
ବଢିଆ ଲାଗେ ସେଏ ଏବେ ତ ରଜ ଆମର ପା ଏଥର ହେଇଛି ଏଥର ସବୁଜାକ ପିଠା ହେବ।
ଯୋଉ ଅରୁଆ ଚାଉଳରେ ତମେ ଟିକେ ନଢିଆ ପକେଇକି ଆଉ କିଛି ପକେଇବନି ଖାଲି ଅରୁଆ ଚଳେ ନଢିଆ ପକେଇକି ଗେ ବିରି ଟିକେ ପକେଇକି ଗ୍ରାଇଣ୍ଡିଙ୍ଗ କରିଦବ। ନଢିଆ ତା ସହିତ ମିଶେଇ ଗ୍ରା ଗ୍ରାଇଣ୍ଡିଙ୍ଗ କରିଦବ। ସେଇ ଯୋଉ ପିଠା ଟା ବନେଇବ ଟିକେ ମୋଟା ମୋଟା କରିକି ତେଲ ବି ପକେଇବାକୁ ପଡିବନି। କାରଣ ନଢିଆରେ ତେଲ ।
ଆଚ୍ଛା ଆଚ୍ଛା।
ହଁ।
ସିଡା କି ପିଠା?
ସେଇ ପି ଠାଟା ମୁଁ ତ ବୋଉ ଗୋଟେ ଥର କରି ଥିଲା ମୁଁ ଖାଇଥିଲି ମତେ ଭଲ ଲାଗି ଥିଲା ତାପରେ କଣ କହିଲ ଆମର ସେ ଯୋଉ ସେଉ ମି ଫେସେଇବା ପାଇଁ ଯୋଉ ମେସିନ୍ ଟା ଖରାପ ହେଇଯାଇଛି। ଯେ ଯନ୍ତ୍ର ଟା ଯୋଉ ଖରାପ ହେଇଯାଇଛି ତାକୁ ଆମର ସଜଡା ଭାବେ ଦିଆଯାଇଛି। ସେଟା ଆଇଲେ ଯାଇକି ସେଇଭଳିଆ ମୁଁ ଖାଇବି। ତମେ ବି କେବେ ତମ ଘରେ ବନାଅ ଭଲ ଲାଗିବ। ମୁଁ ଭାବୁ ଭାବୁଛି ନିଶ୍
ହଁ ବନେଇବା ଦେଖିବା ଆଜିିବା ବଢି ବସି ପାରୁଥିଲି। କୁହନ ମୋ ହାତ ପୁରା ମାନେ ଫେଣେଇ ଫେଣେଇକି ହଁ ମୁଁ କରିନି ବେଳେ ବଳେ ଆମ ଘରେ ଆଉ। ହଁ ପୁରା ଗୋଲ ଗୋଲ ନହେଲେ ବି ଫିରୀବି ମୁଁ ଘରେ ତଥାପି ହେଲାକି। ହାତ ମୋର ପୁରା ଦର ସବୁ ଫିଣେଇ ଫିଣେଇକି ଆ ଶିଖିବ ନା ବଡ ପିଲା ହେଲଣି ଆଉ କଣ ଛୋଟ ଛୁଆ ହେଇକି ଅଛ ପୁଣି
ହଁ ଯେ ମୁଁ ବହୁତ ଥର ଟ୍ରାଏ କରିଚି ଏମିତି ଗୋଲ ଗୋଲ କରିବା ହେ ମୋ ହାତରେ ମୁଁ କରିପାରେନି ସେ ଲାଗିଯାଏ।
ହଁ ସେଇଟା ମୋର ହୁଏ ନାଇଁ ନୂଆ ନୂଆ ମୋର ହୁଏ ପୁଣି ଧୀରେ ଧୀରେ ଠିକ୍ ହେଇଗଲା ସବୁ।
ଆଉ ତମେ କହିଲଣି ମାନେ ମୁଁ ଦେଖି ଆଗକୁ ଶିଖିବାକୁ ଚେଷ୍ଟା କରିବି।
ହ ହ ନିଦ ପ୍ରବଳ ଲାଗୁଛି ଆଉ ଥଣ୍ଡା ଟା ହେଇଛି ପୁଣି
ହଁ ସେଇ ଯୋଉ ଥଣ୍ଡା ପାଇଁ ତମକୁ ବେଶୀ ନିଦ ଲାଗୁଛି ଆଉ ବିରି ହେଲେ ବା ବିରି ହାତ ହେଲେ ବା ବେଶୀ ଥଣ୍ଡା ଧଲେ ତମେ ଜାଣିନ କି?
ହଁ ନା ମୋର ଆଜି ଅଣ୍ଟା ପିଠି ସବୁ ବେଣ୍ଟ ହେଇଯାଇଛି। ଆଜ୍ଞା ହଁ। ଆଉ କଣ କହୁଛ ଆଜ୍ଞା ବଡ଼ବାପା
ଆଉ କଣ କୁହ?
ହଁ ସେଇରା ତ ଥଣ୍ଡା ଟା ଧରିଛି ଆଉ କଣ କର ଆଉ ତମର ରଜ ସବୁ କଣ?
ରଜରେ କଣ ଏଇସବୁ ପିଠାପଣା ତ ହବ ଅ ପିଠା ଖାଇମୁ ମଜା କରିମୁ ଦୋଳି ଖେଳିମୁ। ପାନ ଖାଇବୁ। ଆଉ ଲୁଡୁ ଖେଳିମୁ ତାସ୍ ଖେଳିମୁ ଏଇଆ ଭାବିଚୁ କରିମୁ ବୋଲି ଆଉ ଆମ ବାରିରେ ଯୋଉ ବାଉଁଶ ଗଛ ବୁଦା ମୂଳ ସବୁ ଅଛି ସଫା କରି ମୁଁ ଚାରିଟା ବେଳେ ଯେ ଯାଇକି ଆସ ପିଲା ସଫା କରିବୁ।
ହୁଁ ହୁଁ ହୁଁ ଆମର ଆଜି କଥା ହେଇଚି ବା ଆମ ଘର ପଛପଟେ ଆମର ଯୋଉ ବାଡ଼ିକି ଅଛି ଆମର। ଆମ ନିଜ ବାଡି ସେଇଟା। ସେଠିକି ଯାଇକି ଆମେ ସବୁ ଆଜି ସପ୍ ଫସଲ ବି କରିବୁ ଚାଟାବେଳକୁ? ହଉ ଦି ଦିନ ରେ ଦୋଳି ଲାଗିବା ଷ୍ଟାର୍ଟ ହବ ସଫା ସଫି ହେଲେ ସେ ଜାଗା ସଜାସଜି ହବ। ବା ଏଇ ସବୁ କାମ କରିବୁ କାଲିଠୁ ହଉ। ଆଉ କଣ କହୁଚ ଆଁ?